ହାଲୋ।
ହୁଁ ହୁଁ।
ହଁ ଶୁଭା ହଉଚି?
ହୁଁ ହୁଁ।
ହଁ, କୁହ? କଣ କରୁଥିଲ କି?
କିଛି ନାଇଁ ଯୋଉ ରିଫ୍ରେସ କରୁଥିଲ ଟିକେ ସ୍ଲୋ ହଉଥିଲା ତ ସେଥିପାଇଁ
ଆଛା।
ତମେ କଣ କରୁଥିଲ କି?
କିଛି ନାଇଁ ଏଠି ବସିଛି।
ହୁଁ ହୁଁ।
ଦେଖୁଛି ବର୍ଷା ପୁଣି ଆସିଲାଣି ପୁଣି ହବାକୁ ଯାଉଛି ଦେଖୁଛି ସେଇଟା ଆଉ
ହୁଁ ହୁଁ। ହଁ ବର୍ଷା ସେପଟେ ହୋଉନି ଏବେ
ନା ନା ବର୍ଷା ହେଇନି କିନ୍ତୁ ଆସିଲାଣି ପୁଣି ଆଉ ଥରେ ହବ
ଓ ହୋ।
ଆଉ ତମର ସବୁ କଣ ଚାଲିଛି?
ନାହିଁ ମୋର କିଛି ନାହିଁ ବର୍ଷା ହଉଥିଲା ଏଇ ବସିଥିଲୁ ଆଉ
ଆଛା ବର୍ଷା ହଉଛି ଏବେ?
ନା, ନା, ହଉନି ଏବେ ଜଷ୍ଟ ଛାଡିଛି। ଆଉ କଣ ଖାଇଥିଲ?
ଖାଇଥିଲି ତ ସେତେବେଳେ କହିଲି ଉପମା ଖାଇଥିଲି ଆଉ କିଛି ଖାଇନି ହବ ଆଉ
ହୁଁ, ହୁଁ।
ଆଉ ତମର ଏଡିଟିଂ କୋଉ ଯାଏଁ ଗଲା?
ନାଇଁ କରିଛି ଗୋଟେ ଭିଡିଓ ରୁ କରିକି ପୋଷ୍ଟ କରିଛି ଏତିକି ସେତିକି ଆଉ କରିନି କରିବି ଆଉ କାମ ସଇଲେ ଆଉ।
କେତେ ଟାଇମ ଲାଗୁଛି ତମକୁ ଏଡିଟ କରିବା ଲାଗି?
ଉଁ ବସିବାକୁ ପଡିବ ଘଣ୍ଟେ ଦେଢ ଘଣ୍ଟେ ବସିକି କରିବାକୁ ପଡିବ।
ଆଛା।
ହଉ।
ତମକୁ କଲୋରେସନ ଅଫର ଆସିଛି?
ହଁ।
ସେଥିରୁ କେତେ କଣ ମିଳେ?
ରାଶି ହୁଁ ମୁଁ ଟୋଟାଲି ଏପର୍ଯ୍ୟନ୍ତ ସୁଧା ବୋଧେ ଟଙ୍କା କୋଡିଏ ଉଠେଇ ସାରିଛି ଆଉ।
ଆଛା କୋଲାପରେସନ କୋଲାପରେସନ ମାନେ କଣ ଆସେ ତମେ ଖାଲି କୋଲାପ୍ କରିବ ସେମାନେ ପଇସା ଦିଅନ୍ତି ନା କଣ?
ନା, ନା, ମାନେ ସେମିତି କିଛି ଆସେ ନହେଲେ ଆଉ ଆସେକି ଯାଇଁକି ଭିଡିଓ ସୁଟ୍ କରିକି ଏଡିଟ୍ କରିକି ପୋଷ୍ଟ କରିବା ପାଇଁ। ତାଙ୍କ ଇଏରେ, ତାଙ୍କୁ ମାରିବ ଏଇୟା ଆଉ।
ଆଛା, ତ ସେମାନେ ପଇସାଟା କଣ ପାଇଁ ଦିଅନ୍ତି?
ତାଙ୍କ ଜିନିଷ ପ୍ରମୋସନ୍ କରିବ ସେଥିପାଇଁ ଦେବେ।
ଆଚ୍ଛା। ମାନେ କଣ କଣ ଜିନିଷ ସବୁ ପ୍ରମୋସନ କର, ତମେ ତ ଇଏ ଭିଡିଓ କର ନା, ଟ୍ରାବେଲ୍ ଭିଡିଓ କର। ମାନେ ଟ୍ରାବେଲ୍ ମାନେ ଆମ କଲଚର୍ ଓଡିଶାର ଯାହାବି ସବୁ।
ହୁଁ,
କଲା ପରେ କଣ କର?
ଉଁ-ଉଁ ମୁଁ ମଝିରେ କରୁଥିଲି ଗୋଟେ ରାପିଡୋ ଟାଇପର୍ ଗୋଟେ ଆପ୍ ଟେ। ତାର ପ୍ରମୋସନ କରିଥିଲି ତିନିଟା ଭିଡିଓ।
ସେ ସବୁ କଣ ଓଡିଶା ଯାତ୍ରୀ?
ନା-ନା, ସେଟା ଓଡିଶା ଯାତ୍ରୀ ନ ଥିଲା ମୁଁ କରିଥିଲି ରାପିଡୋ ଭଳିଆ ଗୋଟେ ଆପ୍ ଟେ ଯୁଗନୁ।
ଆଚ୍ଛା।
ସେ ଆପ୍ ର ଗୋଟେ କରିଥିଲି ଆଉ ଗୋଟେ ପଥିଲି ଏ ଯୋଉ ଶୁଆରଟେ ଇଭେଣ୍ ଥିଲା। ତାର ଗୋଟେ ପ୍ରମୋସନ୍ କରିଥିଲି। ଉଁ ଆଉ ଗୋଟେ କରିଥିଲି କି ଗୋଟେ ଅଫର ଆସିଥିଲା ଆମର ଏଠି ବାଲେଶ୍ଵରରେ ମାନେ ଗୋଟେ ପ ଥିବ ଯେମିତି ପଡ଼େନି ସେଲ୍ ଟାଇପ୍ ର। ସେମିତି ଟାଇପ୍ ର ଗୋଟେ ପ୍ରମୋସନ କରିଥିଲି, ଆଉ ଏମିତି ବେଳେ ବେଳେ ଡାକିଥିଲେ ବିଜେପି ର ସେଠିକି ଯାଇଥିଲୁ, ଏମିତି ଆଉ।
ଆଛା ସେ କଣ ସେ ଇନଷ୍ଟାଗ୍ରାମ ରେ ମାନେ କଣ୍ଟାକ୍ଟ କରନ୍ତି ତମ
ହୁଁ, ହୁଁ, ଇନଷ୍ଟାଗ୍ରାମ ରେ।
ଭଲ ଆଉ ତମ ବୁଲାବୁଲି ଖର୍ଚ୍ଚ ଉଠି ଯାଉଥିବ।
ହୁଁ ହୁଁ। କେତେ ଉଠୁନି ଆକାଉଣ୍ଟ ଆସ୍ତେ ଆସ୍ତେ ବଢୁଚି ନା।
ହେଲା।
ଉଠିବା ମୁଁ କହିଲି ଆସ୍ତେ ଆସ୍ତେ ଉଠୁଚି ଆଉ।
ହଁ ଏକାଥରେ ତ ସବୁ ହବନି କିନ୍ତୁ କିଛି ନଥିବା ଠାରୁ ତ ସେତିକି ଇଏ କରୁଚ ସେଇଟା ତ ବେଟର ନା।
ହୁଁ ହୁଁ।
ନିଜର ତ ଖର୍ଚ୍ଚ କରିପାରିବ।
ହୁଁ ହୁଁ।
ତମ ପାଖରେ ଡ୍ରୋନ୍ ଅଛି ମାନେ ନିଜର ନା ସବୁ ମିଶିକି କଣ କରୁଚ।
ନାଇଁ ନାଇଁ ମୁଁ ଆଉ ଜଣେ ମାନେ ମିଶିକି ସେୟାର କରି କିଣିଥିଲୁ ଆ ତ ସେ ପିଲାଡେ
ଆଚ୍ଛା।
ତିରିଶି କଟକର।
ଆଚ୍ଛା।
ଆଉ ତମ ହଷ୍ଟେଲରେ ଖାଇବା ସବୁ କେମିତି ଥାଏ।
ହୁଁ ହସି ଖାଇବା ବୋହୁତ ଭଲ।
ମୁଁ କଣ ଶୁଣିଥିଲି ଲାଷ୍ଟ କୁ ଆଇସ୍କ୍ରିମ କି କଣ ଦିଅନ୍ତି, ମୁଁ ଶୁଣି
ହୁଁ ଆଇସ୍କ୍ରିମ ବି ଦିଅନ୍ତି ମଙ୍ଗଳବାର ଦିନ।
ହଁ ମୁଁ ଥରେ କଥା ହୋଉଥିଲି। ସାଙ୍ଗଟା କହିଲା କହିଲା ଆଇସ୍କ୍ରିମ ଦୋଉଚନ୍ତି ମୁଁ କହିଲି ହୋଉ ଆ।
ମାନେ ସେଇ ଗୋଟେ ଖାଇବାକୁ ସପ୍ତାହରେ ସବୁଦିନ ଖାଇଲା ବେଳକୁ ବିରକ୍ତ ଲାଗେ ଆଉ।
ସେଇଟା ତ ହଷ୍ଟେଲ ଖାଇବା ହବ ତା ମେନୁ ମେନ୍ୟୁ ସେଇୟା।
କିନ୍ତୁ କ୍ଵାଲିଟି ଭଲ ଅଛି ଆଉ।
ହୁଁ ତମର ସେଠି ବୁଲାବୁଲି ଜାଗା କଣ ଅଛି?
ବୁଲାବୁଲି ଜାଗା ମନ୍ଦିର ଅଛି। ହଁ ପାହାଡ ଝରଣା ଏରାକ।
ତମେ ହଷ୍ଟେଲ ସାଇଡ ରେ ପାହାଡ ନା?
ହୁଁ ହୁଁ ସାଇଡ ରେ ପାହାଡ।
ସେଠି ଚଢେଇବ ପାହାଡ ଉପରକୁ ନା ତଳେ ଖେଲି ଦେଖିବ।
ନା ନା ଚଢିହବ ଯାଉ ଆମେ ମୁଁ ଯାଇଚି ଥରେ।
ଆଛା ସେଠି ବାଦଲ କୁ ଛୁଇଁ ହୁଏ?
ବର୍ଷା ଦିନ ହବ।
ଆଚ୍ଛା। ନା ଭଲ ଜାଗାଟା ତାହେଲେ କେବେ ଯିବା ବୁଲି।
ଏଇ ବର୍ଷା ଦିନେ ଶୀତ ଦିନେ ଭଲ, ଖରା ଦିନେ ବୋହୁତ ଖରାପ।
ଖରା ଦିନେ ପାହାଡ ପାଖରେ କଣ ବୋହୁତ ଖରା ହୁଏ?
ଭୟଙ୍କର ଗରମ।
ଆଛ। ତୋମେ ସବୁ ତାହେଲେ କେମିତି ରହୁଚ?
ହଷ୍ଟେଲ୍ ରେ କୁଲର୍ ଅଛି, ପର୍ସନାଲ।
ନା, ହଁ।
ସେମତି।
ସମସ୍ତେ କିଣିଚ କୁଲର୍ ତାହେଲେ?
ନା ନା ଯିଏ କିଣିଚୁ କିଣୁଚି ଯିଏ କିଣୁନି କିଣିନି।
ନା ପ୍ରାୟତ ମୁଁ ଯେତିକି ଶୁଣୁଛି ସମସ୍ତେ ମାନେ ସବୁ ରୁମ୍ ରେ ଥିବ ଗୋଟେ ଗୋଟେ
ହୁଁ, ହୁଁ, ସବୁ ରୁମ୍ ରେ ଥିବ।
ଆଉ କଣ ସବୁ ତୋମେ ତୋମର ଖିଆ ପିଆ ସରିଲାଣି ମାନେ ଖରାବେଳେ?
ନା ନା ସରିନି, ଖାଇନୁ ଖାଇବୁ ଆଉ।
ଛୁଟି କେବେ ସରିବ?
ଏଇ ଆମ ନୋଟିସ୍ ଏପନ୍ତ ଆସିନି ତ ଆଇଲେ ଖୋଲିବ।
ମାନେ ଏଇ ଜୁଲାଇ ଲାଷ୍ଟ୍ ବେଳକୁ କି ମିଡିଲ୍ ବେଳକୁ ସବୁ ଖୋଲିବ ଆଉ।
ପରେ ପରେ ବୋଧେ ଖୋଲିଯିବ।
ଆଚ୍ଛା। ଯାଅ ତୋମେ ଏବେ ଛୁଟି ଏନଜୟ କରୁଛ। ସ୍କୁଲ୍ କଲେଜ୍ ରେ ଛୁଟି ଏବେ ମାନେ ମୋତେ ଛୁଟି କିଛି ଅଫିସ୍ ରେ ଯେତେବେଳେ ଥିଲାବେଳେ ଛୁଟି କିଛି ଜଣା ବି ପଡେନି।
ନା ଅଫିସ୍ ରେ ଥିଲେ ଜଣା ପଡିବନି।
ହଁ ସବୁବେଳେ ଖାଲି କାମ ସବୁବେଳେ ମାନେ ଏପଟେ ରଥଯାତ୍ରା ଚାଲିଥିବ ଆମେ କାମ କରଥିବୁ। ସେପଟେ ରଜ ଚାଲିଥିବ ଆମେ କାମ କରଥିବୁ।
ସ୍କୁଲ୍ ବେଳେ ସେ ଯୋଉ କଲେଜ୍ ବେଳେ ସବୁ ଛୁଟି ହେଇଯାଇଥାଏ ନା କାମ କଲେ ସେଟା ବାଧିବ।
ହଁ ଏପଟେ ରଜ ଚାଲିଥିବ ଆମେ କାମ କରଥିବୁ। ସେ ଖାଲି କହିଦେଇଥିବି କି ହଁ ନୂଆ ଡ୍ରେସ୍ ପିନ୍ଧିକି ଆସିବ ଫଟୋ ଉଠେଇବା ଇଏ କରିବା ସିଏ କରିବା।
ଭାଇ ନୂଆ ଡ୍ରେସ୍ ପିନ୍ଧିଲେ କଣ ହବ ଏଠି। ନୂଆ ଡ୍ରେସ୍ ପିନ୍ଧିକି କାମ କରିବ ଆହୁରି ବାଧିବ।
ହୁଁ, କିଛି ଫିଲ୍ ହଉନଥିବ ଛୁଟି ବୋଲି।
ଏବେ ତ ଘରେ ଅଛି ଏବେ ଆଉ ମୋତେ କିଛି ଜଣାପଡୁନି। ମୋତେ ଲାଗୁଚି ସବୁଦିନ ଛୁଟି।
ପୁଣି ଯେତେବେଳେ ଯିବ କାମ କରିବା ସେତେବେଳେ ବାଧିବ।
ହଁ, ହଁ। ଆଉ ତୋମର ତ ଅଛି ହେଲେ ଆଉ ଗୋଟେ ବର୍ଷ ମୋର ତ ସରିଗଲାଣି ଆଉ।
ବର୍ଷେ ଜଣା ହିଁ ପଡିବନି କୁଆଡେ ପଳେଇବ। ବର୍ଷେ ବି ନୁହଁ ଆଉ ଆଠ ମାସ।
ହଁ ଏମିତିରେ ବି ତୋମେ ଲାଷ୍ଟ ଇୟର୍ ରେ କିଛି ବେଶୀ କିଛି ହୁଏନି।
ନା। ଯାହା ପ୍ରୋଜେକ୍ଟ କରିବ ଆଉ ସେତିକି ଆଉ ସେମିଷ୍ଟାର ଗୋଟେ ଫାଷ୍ଟ ଇୟର୍ ଏଇ ବି ସେଭେନ୍ ସେମ୍ ଟା ଆଉ।
ତୋମର କଣ କଣ ପଢା ହଉଚି? ମାନେ କୋଉ ଲାଙ୍ଗୁଏଜ୍ ସବୁ ଜାଣିଚ?
ଲାଙ୍ଗୁଏଜ୍ ରେ ବେସିକ୍ ରେ ହେଲେ ସି। ପାଇଥୋନ୍ ଆଉ ଇଏ କମ ଡି ଏସ୍ ଏ। ସେତିକି ଆଉ। ଏଇତ ଇଚ୍ଛା ହଁ ଜାଭା ବି ଜାଣିଚି ମାନେ ମାନେ ପୁରା କ୍ଲିୟର୍ ହେଇନି ଆଉ।
ହୁଁ ବଟ୍ ଏବେ ତ ମୁଁ ଯେତିକି ଶୁଣିଚି କମ୍ପାନୀରେ ଜାଭା ଟିକେ ଅଧିକ ଆଉ ଇଏ ଦେଖୁ
ଜାଭା ଠାରୁ ଅଧିକା ଏବେ ଡି ଏସ୍ ଏ ନୋଉଚନ୍।
ହଁ ଡି ସେଇଟା ତ ଡାଟା ଷ୍ଟ୍ରୋକ୍ଚର ତ?
ହୁଁ, ହୁଁ।
ହୁଁ, ହୁଁ, ହଁ ସେଇଟା ତ ନଉଚନ୍ତି। କିନ୍ତୁ ଜାଭା ବି ଟିକେ ଜାଣିଥିବା ଦରକାର। ଡି ଏସ୍ଏ ତ ଅ, ଡା ଟା ଷ୍ଟ୍ରୋକ୍ଚର୍ ସବୁଆଡେ ଇମ୍ପୋଟାଣ୍ଟ।
ହୁଁ, ହୁଁ। ଆଉ ତ ତ ସବୁ ସେମିଷ୍ଟାରେ ଥାଏ କିଛି କିଛି। ଯେମିତି ସେଇ ଆ, ମାନେ ଆମର ବ୍ରାଞ୍ଚ ଅନୁସାରେ ସବଜେକ୍ଟ ସେଗୁରା ସବୁ ଆଉ।
ହୁଁ ହୁଁ। ମୁଁ ତ ସବୁ ପୋଡିକି ଖାଇ ଦେଇଛି।
ପୁଣି ପଢ଼ିଲେ ହେଇଯିବ।
ମୋର ଆଉ କିଛି ମନେ ନାହିଁ। ମତେ ଟିକେ କୋଡିଙ୍ଗ କରିବାକୁ ଭଲ ବି ଲାଗେନି।
ଲାପଟପ୍ ଆଗରେ ବସିଲେ ଯେ ଦୁଇଶହ ତିନିଶହ ଲାଇନ କୋଡ଼ ଦେଖିଲେ ଯାଇଁ ଟେନସନ ଲାଗେ।
ପୁରା ମତେ ପୁରା ଚିଡ଼ା ଲାଗେ। କୋଡିଂ ଛଡା ଆଉ ଯଦି କିଛି କାମ ଦବ ମୁଁ କରିଦେବି ନାଇଁ ମତେ ଟିକେ ଭଲ ଲାଗେ। ପଢେଇ ଦେଲି ସିନା ଇଚ୍ଛା ହଉଥିଲା ହେତେବେଳେ ଲାପଟପ ଫ୍ୟାପଟପ ଧରିବା ଲାଗି
ହୁଁ ସମସ୍ତଙ୍କୁ ସେଇଆ।
ସେତେଳେ ଇଚ୍ଛା ହଉଥିଲା ଟୋଟାଲି କିଛି ନଥିଲା, ତ ତାଠାରୁ ବେଟର ଆରେ ଲାପଟପ ଧରିବାକୁ ପଡିବ, ମାନେ ଘରେ ଲାପଟପ୍ ଦେଇଦେବେ କରିଦେଲି କିନ୍ତୁ ଗୋଟେ ଇଚ୍ଛା ନଥିଲା।
ହ
ଆଉ ଏବ-ଏବେ ବି ଆଇ ଟି ରେ ଟିକେ ବହୁତ କମ ଚାନ୍ସ ମିଳୁଛି।
ହୁଁ ହୁଁ। କମ୍ପିଟିସନ ତ ପ୍ରବଳ, ଭାର ବି କରିଦଉଛନ୍ତି।
ହଁ-ଅଁ-ଅଁ। ଆଉ ସାଲାରି ବି ବହୁତ କମ୍ ନା। ଫ୍ରେସର ହିସାବରେ ବହୁତ କମ୍ ରେ ଜଏନ କରିବ।
ହୁଁ ହୁଁ, ପଇସା ବି କମ।
ହଁ-ଅଁ-ଅଁ।
ହଉ ଆଉ ହୁଁ ହୁଁ।